ହ୍ୟାଲୋ ତମ ଆଡ଼େ ହଁ ବନ୍ଧୁ ଯୁଆରେ।
ଜୁହାର
ତମଆଡ଼େ ମେଘ ହଉଚି
ହଁ ବନ୍ଧୁ ଏମିତିିବିି ଜିପ୍-ଜିପ୍-ଜିପ୍-ଜିପ୍ ହଉଛି ଆଉ।
ହଁ ଆମ ଆଡେ ସେମିତି ଲାଗି ରହିଛି ଆଉ
ବନ୍ଧୁ କୁହନା ଗୋଟେ କଣ କହିଲ ମୁଁ ଆଇଥିଲି ଗୋଟେ ମୋ ସାଙ୍ଗ ଯୋଉ ମୋ ଭାଇକ ନେଇ ଚୁ କୁଟି କାଟିବା ପାଇଁ କି ଭିଡ଼ ସେଠି ବୁଝିଲେ କି। ମାନେ ଲୋକ ମାନେ ଦୋକାନଛ ବଜାରରେ ଏତେ ସବୁ ଚୁଟି କଟା ଦୋକାନ ଅଛି କିନ୍ତୁ ଆଙ୍କ ପାଖରେ ବହୁତ ଲୋକ ମାନେ ଭିଡ ବୁଝିଲେ କି।
ହଁ ନାଇଁ ସେି ମାର୍କେଟ ର ସବୁ ବେଶ ବନେଇ ଦେଇେଇଛଛନ୍ତି ନା ତାଙ୍କର ଚାହିଦା ଅଛି ମାର୍କେଟରେ।
ହଁ
ବୁଝିପାରୁଛ ନା ଆପଣ ବାହାଘରର ଶୁଣନ୍ତୁ ରିସେପସନ ଆଜି ସନ୍ଧ୍ୟାରେ ନା।
ହୁଁ
ବର-ବର ତା ବର-ବର କଣ କରିବ ବରେ ରିସେପସନ ରହିବା କଥା କିନ୍ତୁ ବର ଆସି ସେଲୁନ ଆଖ କତିକି ହେଉଛି।
ଅଧଘଣ୍ଟା ଘଣ୍ଟାଏ ପୂର୍ବରୁ ସନ୍ଧ୍ୟା ଛଅଟା ଘଣ୍ଟାଏ ପୂର୍ବରୁ ଇଏ ତାଙ୍କୁ କହୁଛନ୍ତି ତମେ ଗୋଟେ କାମ କରିବ ରି ସନ ଅଧ ଘଣ୍ଟା ପୂର୍ବରୁ ଆମ କତିକି ଆସିବ ଆରେ ସିଏ ବଡ ଷ୍ଟେଜ ଉପରେ ନ ରହି ତମ କତି କହି ଆସିବ ନା ମୁଁ ଗୋଟେ ବାଗେଇଦେଇି ଭଲ ଭଲ କରିଦେବି ଏମିତି କଥା ତାକୁ କହୁଛନ୍ତି ସେ ବଳେ ବଳେ ଟାଣି ଘୋଷାରି ହେଇ ପଳଆ ଯାଉଛି ଆଙ୍କ କତିକି ଆଉ।
ହଁ ଠିକ କଥା କହିଲେ ଏଇଟା ମାନେ
ବର ବରଣନ୍ତ ଲୋକଙ୍କ ମାଇଣ୍ଡ ଏବେ ଯାହା ରହିଲାଣି ସବୁ ବଡ ଡ୍ରେସ୍ ପଟା ପିନ୍ଧିକି ବର ବେସନ ହେଇକି ଆସୁଛି ସେଲୁନ ବାଲା କତିକି।
ହୁଁ ସେ ତାଙ୍କୁ ସାଇ ସାଇଜ କରିଦଉଛନ୍ତି ଯାଉଛନ୍ତି ଘରକୁ।
ହଁ ଏଗୁଡ଼ା ଆଜ୍ଞା ସମାଜରେ ସବୁ ଏଟା ସବୁ ବିଘଟନ ଘଟିବା ଲାଗିଛି ସବୁ କଣ ଛୁଟି ଟା ସାଇଜ କରିଦେଲେ କଣ ମିଳିବ କଣ ଆମକୁ।
ନାଇଁ ନାଇଁ ଶୁଣନ୍ତୁ ଆପଣ ଭୁଲ କହୁଛନ୍ତି ଯେହେତୁ ସେ ଫଟୋ ତା ଦେହରେ ଉଠିବ ସେ ଜୀବନରେ ସେ ଯେତିକି ଫଟୋ ନ ଉଠେଇଥିବ ସେତିକି ଫଟୋ ସେଇଦିନ ଉଠିବ ତାର। ତ ସେଇଦିନ ଯଦି ସେ ଟିକେ ଭଲ ଦେଖାହବାକୁ ଚେଷ୍ଟା କରୁଛି ତା ଦେହରେ ଖରାପ କଣ କିଛି ବୁଝୁଛନ୍ତି ମୋ କଥା।
ଆଚ୍ଛା ଏଇଟା ଠିକ୍ କଥା।
ହୁଁ ବୁଝିଲି କି? ଆପଣ ଯଦି ଗୋଟେ ଜାଗାକୁ ବାହାରିକି ଯାଉଛନ୍ତି ଆପଣ ପାଉଡର ମାରି ମାରି ଟିକ ଚୁଟି ସାଇଜ ଯାଉଛନ୍ତି ନା ନାଇଁ ସେ ତୁ ତାଙ୍କର ବାହାଘର ହବ ନା ତ ତା ଜୀବନ ସେ ଥରେ ବାହାହବ ତେଣୁ ସେ ସେଦିନ ଭଲରେ ସଜାସଜି କାଁ ନହବ।
ଆଚ୍ଛା ଏଇ ଯୋଉ ସବୁ ମନ୍ଦିରରେ ଯଉ ଝିଅ ଉଠେଇ ଆଣି ବାହା ହେଇ ଯାଉଛନ୍ତି ଆଉ ତାଙ୍କର ତ ପୁ ଥରେ ବାହା ହଉଛି ତାଙ୍କର ତ ପୁଣି ଇଚ୍ଛା ଥିବ ଯେଉ ଉଠେଇକି ଆଣି ବାହା ହେଇ ଯାଉଛନ୍ତି।
ଚୁଟି କାଟି ଦଉଛନ୍ତି ବୁଝିଲେ କି ଫସିଆଲ ହେଇଯାଉଛନ୍ତି।
ନାଇଁ ନାଇଁ ନାଇଁ ମୁୋଉ କ କଥା ଏଇ ଯ ଶୁ ବାହାର ଝିଅ ଝିଅ ସବୁ ଉଠେଇ ନେଇ ଆସୁଛନ୍ତି ମନ୍ଦିରରେ ବାହାର ଘରକୁ ନେଇ ଆସୁଛନ୍ତି ବୁଝିପାରୁଛ ଆପଣ।
ତାଙ୍କର ତ ପୁଣି ଇଚ୍ଛା ଥିବ ନା ଏମିତି ଆମର ବା ବା ଭଲ ମନ୍ଦ ବର ହେଇକି ଯିବି ତମ ଘରକୁ।
ଇଏ ସିଏ ତାଙ୍କର ପୁଣି ଇଚ୍ଛା ଥିବ ଇଏ ସମାଜର ଚାପକୁ ଅନେଇ ସମାଜର ଚାପ କୁହ ନେଇଛି ସବୁଆଡୁ ଦେଖିକି ଆଉ ଘରେ ଯେହେତୁ ରାଜି ନ ହଉଛନ୍ତି ଦୁଇ ଜଣ ଦମ୍ପତି ନିଷ୍ପତ୍ତି ନେଇ ଏଇ ଉଦ୍ୟମଟି କରୁଛନ୍ତି। ଏଇଟ କଣ ଠିକ୍ ନା ଭୁଲ ଏଟା।
ନାଇଁ ନାଇଁ ଏଇଟା ଭୁଲ କଥା ନା ଆଜ୍ଞା ଆପଣ ପରିବାର ଆପଣଙ୍କୁ ଭଡ କଲା ଖାଇବା ପିଇବାକୁ ଦେଲା ଏତେ ବଡ କଲା ଆପଣ ସେ ବାହହାର କରିବେ ଆପଣ ତାଙ୍କ କଥା ନ ମାନେ ଏମିତି ହବାଟା ଠିକ ନୁହେଁ ସେ ଯେହେତୁ ଆପଣ ତାଙ୍କୁ ଘରେ ଜଣେଇକି ଭଲ ସେ ବାହାଘର ହବେ ତ ଏଇଟା ଭଲ କଥା ନା ଆଉ ଆପଣ
ଆପଣ ବି ଶୁଣନ୍ତୁ ଆପଣ ବି ଭଲ ପାଉଛନ୍ତି! ଝିଅ ଘରେ ଯଦି କଶମିିନ କାଳେ ରାଜି ନହବେ ଆପଣ ଏଇ ଉଦ୍ୟମ ଟାକୁ ନେବାକୁ ପଛଘୁଞ୍ଚା ଦେବେନି ନା ଆପଣ ଝିଅଟିକୁ ଭୁଲିଯିବେ?
ନାଇଁ ଏଇଠି ମୋ କଥା କିଛି ସେମିତି କିଛି ନାହିଁ ଏଠି ମାନେ ପଡିଛି କିଛି କଥା ଆପଣ ସୋଆୁନି ବୁଝିଲି ନାଇଁ ବୁଝନ୍ତୁ ବୁଝନ୍ତୁ ମୁଁ ତମକୁ କଣ କହୁଛି
ମୁଁ ଆପଣ ଆପଣଙ୍କ କଥା ଗୁଡା ଉଦାହରଣ ଦଉଛି ଆପଣ କୁହନ୍ତୁ?
ଉଦାହରଣ ଦେଲେ ବି ଆପଣ କହୁଛନ୍ତି ଯା ଏଇଟା ଭୁଲ ନା କେମିତି ନେଇଆସିବ ଶୁଣନ୍ତୁ?
ଯ ଅମକ ଅମକ ଶୁଣନ୍ତୁ ମୋ କହ ଅମୁକ ପୁଅ ଯଦି ଭଲ ପାଉଛି ଝିଅକୁ ଝିଅ ଘରେ ଯଦି କଶ୍ମିିନ କାଳେ ରାଜି ହଉନାହାନ୍ତି
ହୁଁ।
ଚମକ ପୁଅ ଯଦି ଉଠେଇ ନେଇ ଆସୁଛି ତାହେଲେ ଏଇଟା ଠିକ ନା ଏଇଟା ଭୁଲ?
ଶୁଣନୁ ସେଇ ଝିଅଟା ଆଜି ଥିବା ଦରକାର ନା।
ଆଜ୍ଞା ଝଅ ରାଜି ଅଛି ଶୁଣନ୍ତୁ ଝିଅ ରାଜ
ତ ତ ହଁ ତ ତ ଆଣିବାଟେ କିଛି ଭୁଲ ନାହିଁ ତ ଶୁଣନ୍ତୁ ଯଦି ପୁଅର ସବୁ କିଛି ଅଛି କିଛି ସୁବିଧା ପତ୍ର ଅଛି ତାପରେ ଘରେ ତାଙ୍କ ଗୋଟେ ଜିଦି ମାନୁନାହାନ୍ତି ତ ଏଇଟା ଗୋ ଭୁଲ ଘଟଣା ନା। କିନ୍ତୁ ଆମ ଆମ ଆମ ନାନ୍ୟାୟ ସହିତାରେ କଣଛି ଯେ ଅଠର ବର୍ଷ ହେଇଗଲେ ସେ ନିଜ ନିଜେ ନବା ପାଇଁ ସକ୍ଷମ।
ଜ ଦି ପୁଅ ଝିଅ ଦି ଜଣ ନିଜ ନିଷ୍ପତ୍ତି ନିଜେ ନବା ଆବଶ୍ୟକୀୟ ଏବଂ ସରକାର ମଧ୍ୟ ସରକାର ମଧ୍ୟ ସ୍ଵାଧୀନତା ଦେଇଛନ୍ତି।
ଆଇନ ଦୃଷ୍ଟିରେ ଯଦି ତାଙ୍କ ପରିବାର ନ ମାଞଜିବ ଏହା ଆଇନ ଦୃଷ୍ଟିରେ ଏକ ଅପରାଧୀୟ କାର୍ଯ୍ୟ। ହ ବୁଝିଲେ କି ଆପଣ ଜଣକୁ ଏମିତି ଜବରଦସ୍ତି କରିପାରିବେ ନାହିଁ। ତେଣୁକରି ସେ ଝିଅ ଯଦି ଟିକେ ଚାଲାକିଥିବ ଟିକେ ପାଠଶାଠ ପଢ଼ିଥିବ ତ ନିଶ୍ଚିନ୍ତ ସେ ପଦକ୍ଷେପ ନେବ। ସେ ପୋଲିସ ପାଖକୁ ଯିବ କି କଣ ଯଦି ଏଇଟା ହେଲା ସବୁଠୁ ଶେଷରେ ଯଦି ପୁଅ କିଛି କରୁନି ଝିଅ ଏମିତି କରୁଛି ତାହେଲେ ଏଟା ଭୁଲ କାରଣ ଝିଅ ଏମିତି ଏଟା ମାନେ
ନା ମୋ କହିବା କଥା ଶୁଣନ୍ତୁ ଝିଅର ରାଜି ମୋ କହିବା କଥା ଶୁଣନ୍ତୁ ଶୁଣନ୍ତୁ ଆପଣ ଶୁଣନ୍ତୁ ମୋ କହିବା କଥା ଝିଅ ରାଜି ପୁଅ ରାଜି
ହୁଁ।
ହଁ ପରିବାର ରାଜି ହଉନାହାନ୍ତି।
ପୁଅ ଘରେ ରାଜି ହଉନାହାନ୍ତି କି ଝିଅ ଘରେ ରାଜି ହଉନାହାନ୍ତି
ନାାଇଁ ନାଇଁ ଶୁଣନ୍ତୁ ତାହେଲେ କିଛି ଅସୁବିଧା ଥିବ କାରଣ ଝିଅ ରାଜି ନୁହେଁ ପରିବାରରେ ରାଜି ନୁହେଁ ଯଦି ପୁଅର ସେତିକି ସକ୍ଷମ ଥିବ ଝିଅକୁ ଆଣିକି ରଖିପାରୁଥିବ ତାକୁ ଭଲ ମାନେ ଜୀବନ ଦେଇ ପାରୁଥିବ ତ ନିଶ୍ଚିନ୍ତ ସେମିତି କଲେ କିଛି ଅସୁବିଧା ନାହିଁ
କିଛି ଅସୁବିଧା ନାହିଁ ନା?
ହଁ ଯଦି ପୁଅ କିଛି କରୁନଥିବ
ଦି ଜଣଙ୍କୁ ଦି ଜଣ ଦି ଜଣ ଚାହୁଛନ୍ତି ହାତ ଧରିବାକୁ ତାହେଲେ କିଛି ଅସୁବିଧା ନାହିଁ।
କିଛି ଅସୁବିଧା ନାହିଁ ଯେ ବୁଝନ୍ତୁ ବୁଝନ୍ତୁ ଯଦି ପୁଅ କିଛି ନ କରୁଥିବ ତ ତାହେଲେ ସେ କେମିତି ବଞ୍ଚିବେ ସମାଜରେ ବୁଝିପାରୁଛେ।
ସେଟା ଠିକ କଥା ସମାଜରେ ବଞ୍ଚିବା କହିଲେ କିଛି କିଛି ରୋଜଗାର କରିବା ମଧ୍ୟ ଆବଶ୍ୟକୀୟ ନାଇଁ ସବୁ ଠିକ ଠାକ ଅଛି ଆଜ୍ଞା ଶୁଣନ୍ତୁ ପୁଅଟି ଭଲ
ହୁଁ ଆପଣଙ୍କ କଥା ଶୁଭୁନି। ହୁଁ।
ହ୍ୟାଲୋ।
ଆପଣ ଟିକେ ବାହାରକୁ ଆସନ୍ତୁ ଶୁଭୁନି ଆପଣଙ୍କ କଥା।
ହଁ ଆଜ୍ଞା ଶୁଭିଲା?
ହଁ ସୁବିଧା ଆପଣ କୋଉ କନ୍ଥିରେ ଯାଇ କହୁଛନ୍ତି ଆପଣ ଏମିତି
ଶୁଣନ୍ତୁ ଶୁଣନ୍ତୁ ପୁଅଟି ପୁଅଟି ଇଞ୍ଜିନିୟରିଂ ସିଭିଲ୍ ଇଞ୍ଜିନିୟରିଂ କରିଛି ପଚାଶ ହଜାର ଟଙ୍କା ମାସକୁ ଦରମା ପାଉଛି ଚଳାଚଳ ସବୁ ଆଜ୍ଞା ଭଲ
ହଁ।
ହଁ କେବଳ ପୁଅ ଝିଅଟି ଘର ରାଜି ହେଉନାହାଁନ୍ତି ଗଟା ଜିଦି ଧରି ଆମେ ସେ ପୁଅକୁ ବାହାର କରିବୁନି ଆରେ ଆଜ୍ଞା କିଛି ଅସୁବିଧା ନାହିଁ ଦି ଜଣ
ହୁଁ।
ତେଣୁ ଦି ଜଣ ନିଷ୍ପତ୍ତି ନେଇଛନ୍ତି ଫେରାର ହେଇ ବାହା ହେବେ ବୁଝିପାରୁଛ ନା ଆପଣ ଏଇଟା କେତେ ଗୁଣରେ ଠିକ କେତେ ଗୁଣରେ ଭୁଲ ଏଟା?
ନାଇଁ ମୁଁ ମତେରେ ଠିକ୍ ଭୁଲ୍ ଟେ କିଛି ନୁହେଁ ଆମ ନ୍ୟାୟ ମତରେ ଯଦି ଠିକ୍ ଥିବ ତ ଠିକ୍ ଯଦି ଆମ ନ୍ୟାୟ ଯୋଉ ଆଇନ ବିରୁଦ୍ଧରେ ଯାଉଥିବ ତ ଭୁଲ ନାଇଁ ଆଇନ୍ ସହିତ ଆଇନ୍-ଆଇନ୍-ଆଇନ୍ ଶୁଣନ୍ତୁ-ଶୁଣୁନ୍ତୁ ଆଇନ୍-ଆଇନ୍ ଆର ଆଇନ୍
ନାଗରିକ ଜଣେ ନାଗରିକ ଶୁଣନ୍ତୁ ମୁଁ ଜଣେ ଜଣେ ନାଗରିକ ଏକ ଜଣେ ନାଗରିକକୁ ନିଜର ନିଷ୍ପତ୍ତି ନିଜେ ନେବାର ସ୍ୱୀକୃତି ଆମ ଆଇନ ସରକାର ଆମକୁ ଉମ ପ୍ରଣୟନ କରିଛନ୍ତି। ସେ ଅଧିକାର ଦେଇଛନ୍ତି ଆପଣ ଜାଣି ବୁଝିପାରୁଛନ୍ତି ନା?
ଆଜ୍ଞା।
ହଁ ନିଜ ନିଷ୍ପତ୍ତି ନିଜେ ନବ ଜଣେ ନାଗରିକ ଯଦି ଅଠର ବର୍ଷରୁ ଅଧିକ ହୁଏ। ତାହେଲେ ତାର ନିଜ ନିଷ୍ପତ୍ତି ସେ ନିଜେ ନେଇ ପାରିବ, କାହା ଉପରେ ସେ ନିର୍ଭର ନୁହଁ। ଆପଣ ବୁଝିପାରୁଛନ୍ତି ନା?
ହୁଁ।
ହ୍ୟାଲୋ।
ହୁଁ କୁହନ୍ତୁ?
ନା ମୁଁ ସେଇ କଥା କହୁଛି ମୁଁ ଏ ଆପଣଙ୍କୁ ଉଦାହରଣ ଦେଇ ମୁଁ କହୁଛି ଆପଣ ଯଦି ସେ ଜାଗାରେ ରହିବେ ଆପଣ କଣ କହିବେ? ଆପଣ କଣ ଝିଅଟିକୁ ଭୁଲିଯିବେ ଯଦି ଝିଅ ଘର ରାଜି ନ ହେବେ?
ନାଇଁ ନାଇଁ ସେମିତି ହେଇପାରବନି।
ହଁ ଆପଣ ବାଧ୍ୟ ହୋଇକି ଝିଅଟିକୁ ଫେରାର କରିବେ।
ଆଜ୍ଞା।
ଘର ଲୋକଙ୍କ ବିରୁଦ୍ଧରେ ଯିବେ।
ଆଜ୍ଞା।
ହଁ।
ଆଚ୍ଛା ମତେ ଗୋଟେ କଥା କୁହନ୍ତୁ? ଆପଣ ଯୋଉ କହିଲେ ତ ସମାଜରେ ଏମିତି କିଛି ହଉଛି ବୁଝିଲେ? ସବୁ ଏବେ ଶୁଣନ୍ତୁ ମୋ କଥା ଶୁଣି ସାରନ୍ତୁ ଶୁଣନ୍ତୁ ମୋ କଥା ଶୁ ଶୁଣୁନ୍ତୁ ଆପଣ କାହିଁ ଗପୁଚନ୍ତି ଉପରେ ପଡିକି? ଶୁଣ ମୁଁ କହିବା କଥା ଏ ସମାଜରେ ବର୍ତ୍ତମାନ କା ସମାଜରେ ଏଇ ସବୁ କଥା ଘଟୁଛି ବୁଝିଲେ କି ତ ଧୀରେ ରେ ଲୋକମାନେ ଆଗେ କଣ କରୁଥିଲେ ନା ତାଙ୍କ କଥାକୁ ମାନେ ପିଲାଙ୍କ କଥା ଖାତି ର ନ କରି ତାଙ୍କ ମନ ମୁତାମକ ବାହାଘର କରୁଥିଲେ। କିନ୍ତୁ ଏବେ ଲୋକମାନେ ଜାଣି ସାରିଲେଣି କି ନାଇଁ ପିଲାମାନେ ଶିକ୍ଷିତ ହେଇଗଲେଣି। ଏବଂ ସେ ତାଙ୍କ ଅଧିକାର ବିଷୟରେ ଭଲସେ ଜାଣିଛନ୍ତି। ତ ସେ ଏବେ ଏତେ ବାଧାବିଘ୍ନ ସୃଷ୍ଟି କରୁନାହାନ୍ତି ଆଗ କାଳରେ ଯେତେ କରୁ ଥିଲେ ଏବେ ସେତେକା କିଛି ହଉନି। କିନ୍ତୁ ଏଇ ଭଲ ଭଲ ପାଇ ବାହା ହେବାକୁ ସମାଜ ଆମର ଏତେ ବହୁତ ଶୀଘ୍ର ଏବଂ ସହଜରେ ଗ୍ରହଣ କରିବାରାରେ ଲାଗିଛି ବୁଝିଲେ କି?
ଆଚ୍ଛା।
ତେଣୁ ଆଉ କିଛି ଅସୁବିଧା ନାହିଁ।
ନା ଆପଣ ଏଇ ଯେଉଁ କଥାଟା କହିଲେ ଏଇଟା ଠିକ୍ କଥା, କିନ୍ତୁ ପ୍ରାୟତଃ ଏ ସବୁ ଜାଗାରେ ଏମିତି ହେଉନି ନା।
ନାଇଁ ସବୁ ଜାଗା ନୁହଁ କୌଣସି ଜାଗାରେ ଏମିତି ଅପକ୍ରମ ହଉଛି ଯେ ଝିଅ ଘର କେମିତି ନିର୍ଯାତନା ଦେଲେ ପୁଅ ଘର ଏମିତି ନିର୍ଯାତନା ଦେଲେ ବାହା ହେଇ ସାରିଲା ପରେ ପୁଅ ଏମିତି ବଦଳିଗଲା। ଆପଣ ଏବେ ବର୍ତ୍ତମାନ ଗୋଟେ କେସ୍ ଯାଇନି କି ଯୋଉ ଗୋଟେ ଝି ପେଲିକି ଯୋଉ ଉଁ ପାହାଡ ତଳକୁ ଗଳେଇ ପକେଇ
ପାହାଡ ତଳକୁ ହଁ। ପାହାଡ଼ ତଳକୁ ସିଏ ଗୁଡ଼ା ସତର ଲକ୍ଷର ପ୍ୟାଲେସ୍ ବୁକ୍ କରିଥିଲା। ମଣ୍ଡପ ବୁକ୍ କରିଥିଲା ସାତ କୋଡ଼ି ଟଙ୍କାର।
ହ
ବାହା ହେବ ବୋଲି ସେ ଝିଅଟିକୁ, ଝିଅଟି ତାକୁ ତା ପୁରୁଣା ପ୍ରେମୀକ ସହ ମିଶି ପାହାଡ଼ ତଳକୁ ପଲି ଦେଲା ଆର ମାନେ କଣ ମୋ କହିବା ତ ତୋର ଯଦି ଇଚ୍ଛା ନଥିଲା ତୁ କହିଦବା କଥା କି ମୁଁ ଆଉ ଗୋଟେ ପିଲାକୁ ଭଲ ପାଇଛି
ଛଅଶହ କୋଟି ଟଙ୍କା ତାଙ୍କର ସମ୍ପତ୍ତି ଥିଲା ତାର କିଛି ଅସୁବିଧା ହେଇନଥାନ୍ ଯଦି ସେ ତାକୁ ଭଲ ପାଉଥିଲା ତ କହିଥାନ୍ତା କି ସେ ତାଙ୍କର କଥାବାର୍ତ୍ତା ହେଇକି ଜଣେଇଥାନ୍ତେ ହଉ ବନ୍ଧୁ ମୁଁ ଆଉ କଥା ହଉଛି ବୁଝିଲି କି ମୁଁ ଟିକେ ଅପେକ୍ଷା ଗାଡି ଆସିବାେ ସମୟ ହେଇଗଲାଣି ମୁଁ ଆପଣଙ୍କୁ କରୁଛି କିଛି ସମୟ ପରେ ବୁଝିଲି କି
ଆଜ୍ଞା ଆଜ୍ଞା
ସ